ଚ
ଏଇଠି ବସିଛି ଆଉ।
ଅହ ଆଉ କଣ ଖାଇଥିଲୁ? ମୁଁ ବି ବୁଲୁଛି ବାହାରେ ଆଉ।
ଏଇ ବ୍ରେଡ୍ ଖାଇଥିଲି, ତୁ କଣ ଖାଇଥିଲୁ?
ମୁଁ କଦଳୀ ଟିକେ ଖାଇଥିଲି ଏବେ ଆଉ।
ଓହୋ।
ଆଉ କଣ କହ?
ଆଉ ଭଲ ଅଛୁ?
ହୁଁ ଭଲ ଅଛି, ତୁ କୋଉଠି ଅଛୁ ହଷ୍ଟେଲ ନା କୋଉଠି?
ନା ମୁ ଯୋଉ ରୁମ୍ ନେଇକି ରହୁଛୁ, ହଷ୍ଟେଲରେ ରହୁନୁ।
ଆହ ଆଉ ଭୋଟ୍ ଦେଲୁଣି, ଭୋଟ୍ ଦେଲୁଣି ଏଥର।
ନାଇ ମୁଁ ଭୋଟ ଦେଇନି, ଏଇଥର ଦେବି ଫାଷ୍ଟ ବୋଧେ, ତୁ ଦେଲୁଣି?
ହଁ ମୁଁ ଦେଲିଣି। ଗୋଟେ ବର୍ଷ ହେଲାଣି ଦେଲିଣି ଆଉ।
ହଁ କଣ କେମିତି, ଉଁ ତୋ ଅନୁଭୂତି ଟିକେ ମତେ କହ। ଭୋଟ ଦେଇଛୁ କେମିତି କଣ ଯାଆନ୍ତି, କେମିତି କଣ କରନ୍ତି?
ଏଇତ ଅଠର ବର୍ଷ ହେଲା ପରେ, ତ ସେଇଟା ତ ହଉଚି ନାଁ ଉଠିଗଲେ ଆସୁଚି ଭୋଟ ଦବା ପାଇଁ।
ହୁଁ।
ହଁ ତ ସେଇଟିକି ଯିବା ପାଇଁ ପଡିବ, ତାପରେ ତମେ ଯୋଉ ଚିହ୍ନରେ ଭୋଟ ଦବ ସେଟା ଏମିତି ଅଛି ସେ ତମର ଯୋଉ ଚିହ୍ନରେ ଦବ ତମେ ନିଜେ ସେଟାକୁ ଟଚ୍ କରିବ। ରେଡ୍ ଲାଇଟ ଦେଖେଇଲେ, ଜଣା ପଡିବ ତମର ହେଇଗଲା, ଭୋଟ୍ ମାନେ ତମେ ଯାହାକୁ ଦବାର ଇଛା ତମେ ଦେଇଦେଲ। ଏଇଭଳିଆ ତୁ ତ ଥିରେ ଦବୁ ଆଉ ଜାଣିବ ଆଉ। ଏବେ ତ ନୂଆ ସରକାର ଆସିଚନ୍ତି, ତମ ଆଡେ ସବୁ କେମିତି କଣ କାମ ଚାଲିଚି ଭଲ କାମ?
ଭଲ କାମ କାଇଁ ଆମ ଆଡେ ଭଲ କାମ ଚାଲିନି।
କିଛି କରିନାହାନ୍ତି ଘର ଆକା କିଛି ମାନେ ଲୋକମାନଙ୍କୁ ଘର ଯୋଉ ଆସେ ଆବାସ ଯୋଜନା ଦେଲେଣି ନା ନାହିଁ।
ଏବେ ଘର କାଇଁ ଦେଇନାହାନ୍ତି ଗୋଟେ ମ ଆମ ଘର ପାଖୁକୁ ଗୋଟେ ନଳକୂଅଟେ ଦେଇଛନ୍ତି ଆଉ ଏବେ ଗୋଟେ ମଣ୍ଡପ ତିଆରି କରିବା ପାଇଁ ଦେଇଛନ୍ତି। ମାନେ ଉଁ।
ମାନେ ପଇସା ଆସିଚି ଗମେଣ୍ଟରୁ ଆଉ।
ହୁଁ ଗମେଣ୍ଟରୁ ନଳକୂଅଟା ହେଇସାରିଲାଣି। ହ ମଣ୍ଡପଟା ତିଆରି ହବ ଆଉ।
ଆହା ହଁ ନୂଆ ସରକାର। ହଁ ଆମର ବି ଇଆଡେ ରାସ୍ତା ଖରାପ ଥିଲା। ରାସ୍ତା ସବୁ ଯେମିତି ଯାହା ଯୁଆଡୁ ମାନେ ଖରାପ ଥିଲା। ଭାଙ୍ଗି ଯାଇଥିଲା କୋଉଟି ଏମିତି। ସେଇଗୁରା ସବୁ ଉଁ ପ୍ରିପାର ମାନେ କହିବେ ଭଲ ଭାବରେ କରାହେଇଚି। ଆଉ ଲୋକମାନଙ୍କର ଘର ଯୋଉମାନଙ୍କର ନାହିଁ ସେମାନଙ୍କୁ ଘର।
ଘର ଏଇ ବର୍ଷ କାଇଁ ଆସିନି ବୋଧେ ଆମ ଗାଁ ଆଡେ।
ହଁ ଧୀରେ ଧୀରେ ଦେବା ଆଉ ସବୁଆଡେ ଦେଇନି ଆଉ।
ଆଉ କଣ ଗୋଟେ କହୁଥିଲୁ ନୂଆ ସରକାର?
ହୁଁ କହିଲି ନୂଆ ସରକାର ତ ଆସିଛନ୍ତି କେମିତି କଣ ସବୁ କାମ ହଉଛି ତମ ଆଡେ? ମାନେ ଠିକ୍ ଠାକ୍ ସବୁ ଭଲ କାମ ହଉଚି ନା ନାହିଁ ବୋଲେ?
ହଁ ସେମିତି ହଉଚି ଆଉ। ଏମିତି ଯୋଉ କହୁଥିଲି ନଳକୂଅ ଘରିକା ଆସିଚି ଆସ୍ ଚି ଆଉ। ଘର କଥା ମୁଁ ବେଶୀ ଜାଣିନି ଏବେ ଏଇ ବର୍ଷ ଏଇ ବର୍ଷ ଆସିନି ବୋଧହୁଏ।
ଓହୋ ଆଉ ଏବେ ତ ପଢାପଢିରେ ସବୁ ଚେଞ୍ଜ କରିଦେଇଚି। ଗମେଣ୍ଟରେ ବହୁତ ସବୁ କିଛି ବହି ଚେଞ୍ଜ ହେଇଯାଇଚି। ପିଲାମାନଙ୍କର ସବୁ କିଛି ଚେଞ୍ଜ ହେଇଯାଇଚି।
ଆମର ପ୍ଲସ୍ ଥ୍ରି ପିଲାଙ୍କର ତ ଏ ନେ ବି ଲାଗୁ ହେଇଯାଇଚି ଆମ ବର୍ଷଠୁ ଆଉ। ଜାଣିଥିବୁ ତ ଆଉ।
ହୁଁ ସବୁ ନୂଆ ସରକାର ଆସିଲା ପରେ ସବୁ କିଛି ଚେଞ୍ଜ ହେଇଚି ଆଉ।
ହୁଁ। ଆମ ବେଳୁକୁ ସବୁ ନୁହେଁ?
ହଁ। ଆଉ ସବୁ କଣ କଣ ଭଲ କାମ କରୁଚନ୍ତି ମାନେ ତତେ ଲାଗୁଚି ନୂଆ ସରକାର?
ମୁଁ କହିଲି ସେମିତି ଭଲ କାମ କିଛି ଏମିତି ଦଉଛନ୍ତି ହଁ କାମ ଦଉଛନ୍ତି କରୁଛନ୍ତି।
ହଁ।
ହଁ।
ଆଉ କଣ? ଆଉ ଗମେଣ୍ଟରେ ତ ଗୋଟେ ଭଲ ଯାହା ହଉ ମେଡିକାଲ ଖୋଲି ଦେଇଛି। ମାଗେଣାରେ ଲୋକମାନେ ଗମେଣ୍ଟ ମେଡିକାଲରେ ଯାଇ ଚି କିତ୍ସା କରି ତାଙ୍କ ସ୍ୱାସ୍ଥ୍ୟ ପାଇଁ। ପୁରା ସବୁ ଗୋଟେ ଗୋଟେ କରିଛି ଭଲ ଭଲ ପଦକ୍ଷେପ ନେଇଛି ଆଉ।
ହଁ ଶୁଣୁନୁ ହଁ ମୁଁ ଭୁଲି ଯାଇଥିଲି ଘର ପାଖରେ ଗୋଟେ ହଁ ମେଡିକାଲ ବି ହେଇଛି ଏଇଥର। ଆଉ ସେଇଠି ଜଣେ ଡକ୍ଟର ଅଛନ୍ତି ଆଉ। ଛୋଟଟା ତ ଏଇଠି ଜଣେ ଡକ୍ଟର ଅଛନ୍ତି। ଆମ ଗାଁ ଲୋକ ଆଉ ଗାଁ ପାଖ ଲୋକ ବହୁତ ସୁବିଧା ପାଉଛନ୍ତି।
ହଁ ଗରିବ ଲୋକମାନେ ଯାଇକିନା ପ୍ରାଇଭେଟରେ ଟଙ୍କା ବେଶୀ ଖ ର୍ଚ୍ଚ କରିନା ଦେଖିପାରିବେନି। ଯାହା ହଉ ସେଇଟା ଗୋଟେ ସୁବିଧା କରିଚି ଗମେଣ୍ଟ।
ହୁଁ ହୁଁ।
ଆଉ ଚାକିରି ଅଗା ସବୁ ଏଇଆ ଟିକେ ଅସୁବିଧା କରଉଛି ଆଉ।
ହଁ।
ସମସ୍ତଙ୍କୁ ତ ଦେଇପାରୁନି ଚାକିରି, ଯେବେ ସେ ଏସ୍ ଟି ଆଇ ପିଲାମାନଙ୍କୁ ମିଳୁଚି। ଏସ୍ ସି ଏଷ୍ଟି ପିଲାଙ୍କୁ ମିଳିଯାଉଚି ସହଜରେ।
ହଁ-ପା।
ଚାକିରୀ କ୍ଷେତ୍ରରେ ଯଦି ଭଲ ଭଲ କଣ ବାହାର କରନ୍ତା, ମିଳିଯାନ୍ତା? ହେଇଟା ହୁଅନ୍ତା, ଟିକେ ଭଲ ଆଉ।
ଓଡିଶା ସରକାର ଉପରେ କିଛି ଚାକିରି-ଗ ପାଇଁ ଭରସା ନାହିଁ। ଏଇଥର ଦେଖୁନୁ, ମାନେ କେତେ ଥର କୋଶ୍ଚିନ୍ ପେପର ଲିକ୍ ହେଉଚି? ଏଇଥର ନିଟ୍ ପେପ୍ ପର୍ ଲିକ୍ ହେଇଗଲାନି କି?
ହୁଁ, ନିଟ୍ ପ୍ଲାନ୍ କରିବି, ଏକ୍ଜାମ୍ ପେପର ହେଇଯାଇଛି ଲିକ୍। ସେମାନେ କେତେ ପରିଶ୍ରମ କରିକି ପାଠ ପଢୁଛନ୍ତି? ମାନେ ତାଙ୍କ ପଢା ଅନୁସାରେ ତାଙ୍କୁ ଚାକିରି ମିଳୁନି।
ହଁ, ଆର ବର୍ଷ ସେମିତି ହଁ, ହଁ କହୁନ୍ କହୁଚୁ?
କଣ କହିଲୁ?
ମୁଁ, କହିଲି ଆର ବର୍ଷ ସେମିତି, ଆର୍ ଆଇ ଏକ୍ଜାମ୍ ଟା ଏମିତି ଘୁଞ୍ଚି ଘୁଞ୍ଚି ପୁରା ଦେଢ ବର୍ଷ ପରେ ହେଲା, ଏବେ ହେଇଛି ଏଇ କେତେ ମାସ ତଳେ?
ହଁ, ତା'ପରେ କିଛି ଲୋକ ଅଛନ୍ତି, ସରକାର ସବୁ ଏତ୍ ସବୁ ସୁବିଧା ହାର କରୁଚି, ଇନ୍ତୁ ଲୋକମାନେ କଣ କରନ୍ତି? କିଛି ପିଲା ଏମତି ଲାଞ୍ଚ ଦେଇକିନା ମାନେ, ଯେତିକି ତାଙ୍କ ପଢା ଅନୁସାରେ, ଯେତିକି ନା ସେମାନେ ହେତିକି କରି ଲାଞ୍ଚ ଦେଇନା ପାସ୍ କରିଯାଆନ୍ତି। ହେଟା ତା ପ୍ରତି ଟିକେ ଗଭର୍ମେଣ୍ଟ ଯଦି ମାନେ ଯା ନଜର ଦିଅନ୍ତା ସେଇଟା ଟିକେ ଆହୁରି ମାନେ ଭଲ ହୁଅନ୍ତା, ଡେଭଲପ୍ ହୁଅନ୍ତା ଆମ ଦେଶ।
ସିଟ୍ ପୁଣି ବିକ୍ରି କରିଦଉଛନ୍ତି ଯାହାର ପଇସା ଅଛ୍ ଛି ଆଉ, ଏଇଥର ୟୁ ପି ଏସି କ୍ୱଶ୍ଚିନ୍ ତ, ମାନେ ଯେଉଁ ଲେବୁଲ୍ ରେ ପଡ଼ିଥିଲା।
ହଁ।
ଏଇଭଳିଆ ଓଡ଼ିଶା ସରକାର ଗ କରୁଛି ଆଉ ସବୁ।
ହୁଁ, ଏବେ ସବୁ ୟଙ୍ଗ୍ ପିଲା ମାନଙ୍କୁ ଯଦି ରାଜନୀତି କ୍ଷେତ୍ରରେ କାମ ଦିଅନ୍ତା, ଭଲ ହୁଅନ୍ତା। କାଇଁନା ସେମାନଙ୍କର ଚିନ୍ତାଧାରା ସବୁ ମାନେ ଯାହା ଯାହା ସବୁ ସେମାନେ ଶକ୍ତି ସବୁ ଯାଇ ବି ସେ ତାଙ୍କ ପାଖରେ ଅଛି ଜ୍ଞାନ, ସେମାନେ କଣ କରିବେ, କଣ ନାହିଁ? ଏସବୁ ଆଇଡିଆ ତାଙ୍କ ପାଖରେ ଅଛି।
ହଁ।
ହେନା। କଉଠି ମାନେ ଲୋକମାନଙ୍କର ଅସୁବିଧା ହଉଚି, ଏଇ ୟଙ୍ଗ୍ ପିଲାମାନେ ଯାଇକିନା ପହଞ୍ଚି ପାରନ୍ତେ ନା, ସେମାନଙ୍କୁ କିଛିଟା ପୋଷ୍ଟ ଏମିତି, ଚାକିରି ଦବା କଥା।
ସେଇଆ ପା।
ଆଉ କଣ? ତର ପଢା ସରିଲାଣି?
ନାଇଁ, ମୋର ପଢା ସରିନି।
ଅ, ହ।
ଚାଲିଛି ଆଉ। ତୋର?
ମୋର ବା ଚାଲିଚି ଆଉ। ଆଉ ଗମେଣ୍ଟ ରେ ଯଉ ସବୁ ଜବ୍ ଫବ୍ ବାହାରୁ, ତା ପାଇଁ ପ୍ରିପେୟାର ହଉୁଚୁ?
ହେଇନି ହେବି, ଭାବୁଚି ଏଇ ବର୍ଷଠୁ।
ହଁ, ଏଇଥର ତ ଗମେଣ୍ଟ ବହୁତ ସାରା ପୋଷ୍ଟ ସବୁ ବାହାର କରିଛି, ସବୁ ପିଲାମାନଙ୍କ ପାଇଁ।
ହୁଁ। ହୁଁ।
ହୁଁ, ଛୋଟ ପିଲାମାନଙ୍କ ପାଇଁ ବି କଣ ଗୋଟେ ଏବେ ନୂଆ ଆଡ୍ କରିଚି? ଯୋଉମାନେ ଅଙ୍ଗନବାଡିରେ ପଢୁଛନ୍ତି ତାପରେ ଯାଇକି କଣ ଗୋଟେ ଶିଶୁ ବାଟିକା ରଖିଛି ଗୋଟେ ବର୍ଷ ପାଇଁ ସେଠି ପଢିବେ। ତାପରେ ଏଇନେ କ୍ଲାସ୍ ୱାନ୍ ଠୁ ଷ୍ଟାର୍ଟ ହବ ସେମାନଙ୍କର।
ହଁ ହଁ ଏଇଟା ଆମ ଗାଁରେ ବି ହଉଥିଲା। ଆଉ କଣ ଉ ପ୍ରବେଶ ଉତ୍ସବ ଏଇଡ଼ା ସବୁ କରୁଛନ୍ତି ଆଉ।
ହଁ ଗମେଣ୍ଟ ତରଫରୁ ହଉଚି ପିଲାମାନଙ୍କର ଡେଭଲପ ପାଇଁ ଆଉ। ଆମର ବି ଆଉ ଗୋଟେ ଏଇନି ସରକାର ବି ସୁବିଧା ଦେଇ ଯୋଉ ପିଲାମାନେ ମାନେ କଣ କହିଲୁ ଗାଁ ଗହଳିରେ ରହୁଛନ୍ତି ଯାଉନାହାନ୍ତି ପଢିବା ପାଇଁ ଯାଇକି ବାହାରେ କାମ କରୁଚନ୍ତି ଗାଁ ମାନଙ୍କୁ ଦି ଦି ଜଣ ଟିଚର ଆସିକି ସେମାନଙ୍କୁ ମାନେ ଆମର ଯୋଉ ଗାଁରେ ଅଛି କୋଠ ଘର ଯୋଉ ଆସିକି ସେଠି ପାଠ ପଢଉହନ୍ତି ପିଲାମାନଙ୍କୁ ମାନେ ଯୋଉମାନେ ପଢୁନାହାନ୍ତି ଘରେ ରହିଯାନ୍ତି ସେମାନଙ୍କୁ ଖୋଜିକି ଆଣି ସେମାନଙ୍କୁ ପଢେଇବା ପାଇଁ ସାହାଯ୍ୟ କରୁଛନ୍ତି ଆଉ। ତମର ଇଆଡେ ଏମିତି ଚାଲିଚି?
ନାଇଁ ଆମର ଏମିତି ହଉନି କିନ୍ତୁ ଶିଶୁ ବାଟିକା ଯଉଟା ସେଇଟା ହଉଚି।
ହୁଁ ହୁଁ ଧୀରେ ଧୀରେ ସବୁ ଗମେଣ୍ଟ ଚାହୁଁଛି ଡେଭଲପ କରିବା ପାଇଁ ଆଉ।
ହଁ ହଁ ତମ ଆଡେ ତ ସବୁ ବହୁତ ବହୁତ ଭଲ କାମ ହେଲାଣି।
ହଁ ଆମର ରାସ୍ତା କାମ ଚାଲିଚି। ଆଉ ନଳୂକୂଅ ତ ଏମିତି କିଛି ଅସୁବିଧା ନାହିଁ ନଳକୂଅ ଠିକ ଠାକ ଅଛି। ରାସ୍ତା କାମ ହଉଚି ଯୋଉଠି ଯାହା ଲୋକମାନାନଙ୍କର ଅସୁବିଧା ହେଲା କି ଯାହା ବି ରୋଡ ର କାମ ହଉଛି, ଆମର ଗୋଟେ ବ୍ରିଜ କାମ ଚାଲିଚି ସେଟା ଗମେଣ୍ଟ ତରଫ ରୁ ଗୋଟେ ସୁବିଧା ମିଳିଥିଲା କେତେ ଦେଇଥିଲେ ଲକ୍ଷ ଟଙ୍କା ଏମିତି ସାହାଯ୍ୟ କରିଥିଲେ।
ମାନେ ସବୁ ସମ୍ପୂର୍ଣ୍ଣ କାମ ସରିଗଲାଣି ନା ହଉଚି?
ହୁଁ ସରି ଆସିଲାଣି ଆଉ ଗୋଟେ ମାସ ଭିତରେ ହେଇଯିବ ଆଉ କମ ଅଳ୍ପ ଅଛି ଆଉ।
ପ୍ରତିଷ୍ଠା ହେଲେ ତୁ ମତେ ଭୋଜି ଦବୁ ଡାକିବୁ ଆଉ।
ହଁ ଡାକିବି ନିହାତି ତୁ ସେଇ ବ୍ରିଜ୍ ଉପରେ ତୁ ଧରିକି ଆସିବୁ ଗାଡି ଆଉ।
ହଁ ହଁ ନିହାତି।
ହଁ। ବ୍ରିଜ ହେଲେ ଲୋକମାନଙ୍କର ଗୋଟେ ସୁବିଧା ନା ଯିବା ଆସିବା ସବୁ ଆମର ଏପଟୁ ପାଖ ହେଇଯିବ। ଯେମତି ହେଲେ ଆମେ ଢେଙ୍କାନାଳକୁ ଯିବା ପାଇଁ ଏପଟେ ଆମକୁ ମାନେ ନିହାତି ଲାଗୁଥିଲା ପଚା ଷାଠିଏ କିଲୋମିଟର ଏପଟେ ଟିକେ ଆହୁରି କମିଯିବ ପାଖ ଜଲଦ ହେଇଯିବ ପହଞ୍ଚିବାଟା।
ହଁ ହଁ। ଆଉ ପଣସ ତମ ଆଡ଼େ ହେଇଚି?
ହଁ ପଣସ ହେଇଚି ଆମର ତ ଗଛ ନାହିଁ। ତା ବିକ୍ରି କରି ଆଣନ୍ତି ଗାଁ ଆଡେ ଆଉ ପଣସ ସହିତ ସବୁ ବିଭିନ୍ନ ପ୍ରକାର ଫଳ।
କଣ କଣ ତମ ବାଡିରେ ଲଗେଇଛ କି?
ଆମର ବାଡିରେ ସେଇ ଶାଗ ଲଗା ହେଇଛି ଧନିଆ ପତ୍ର ଲଙ୍କା ଏମିତି ଅରା ସବୁ ଲଗା ହେଇଛି ଆଉ ଆମର ତ ଏଆଡେ ହନୁ ଯେ କିଛି ରଖେଇ ଦଉନାହାନ୍ତି ଆଉ।
ଆମ ଆଡ଼େ ଏମିତି ଆମର ବି ସେଇ କଲରା ଆଉ ବାଇଗଣ ଟମାଟୋ ଏମିତି ଲଗେଇଛି ଆଉ।
ଅ ହଁ।
ଆଉ ତମ ଆଡେ ବାଦାମ ଚାଷ ହୁଏ?
ବାଦାମ ଚାଷ ହଁ ହୁଏ ଏଇ ଆମ ତ ଏଇପଟରେ ନାହିଁ ଆମ ପାଖ ଅଞ୍ଚଳ ଜାଗାରେ ସେଇଠି ହଉଛି ଆଉ ଲୋକମାନେ କରୁଛନ୍ତି। ବରକୁଳି ଅରିକା ଏମିତି ସବୁ ବି ହେରା ସବୁ ଲଗଉଛନ୍ତି ବିକ୍ରି କରୁଛନ୍ତି। ବାଇଗଣ
ଉ ହୁଁ ଆଉ ଲିଚୁକୋଳି କେତେ କଣ ନଉଛନ୍ତି ଗୋଟେ କିଲୋକୁ ତମ ଆଡେ?
କେତେ ମୁଁ ତ ଠିକ ସେ ଜାଣିନି। ତମର ସିଆଡେ କେତେ ରେଟ ଅଛି?
ଏଇ ଦୁଇଶହ ଗୋଟେ କିଲୋକୁ ନଉଛନ୍ତି।
ଅହ ହଉ ହଉ ଆଉ ତାହେଲେ ତୁ କଣ କର ଆଉ ଫ୍ରି ହେଲେ ତତେ ଲଗେଇବି ଆଉ।
ହଉ ଆଉ।
ହଁ।